ହଁ କଣ କରୁଛୁ?
କଣ କରୁଛି ଏଇ ବସିଥିଲି ଆଉ ତୁ?
ମୁଁ ଏବେ ଗାଁକୁୁ ଆଇଛି ପୂଜା ହୋଉଛି।
ଓହୋ କି ପୂଜା ହୋଉଛି?
କାର୍ତ୍ତିକେସ୍ୱର ପୂଜା ପା ଆମର ଆମ ଘରେ ଠାକୁର ହୁଏ।
ଓହୋ କେବେଠୁ ଗଲୁଣୁ?
ଗଲିଣି ପୂଜା ଆରମ୍ଭ ଦିନରୁ ପଳେଇଆଇଲି କାର୍ତ୍ତିକ ମାସ ସାରା ତ ଆଉ ଆସିହବନି। ଆଉ ସେଠୁ ପାଠ ପଢା ଛାଡି କଣ ଆସିବି। ଇଚ୍ଛା ହେଲା ଆସିଲି।
ତମର କେମିତି ହୁଏ ସେସାଦୀ ଭଲ ହୁଏ ବୋଧେ?
ହଁ ଆମ ଘରେ ଠା କୁର ହୁଏ ଆମର କକା କରନ୍ତି। କକା କାକି କର୍ତ୍ତା ହୁଅନ୍ତି ପୂଜାରେ।
ଆଉ
ଆଉ ଆଗରୁ ବା ହଁ ଆଗରୁ ବାପା କର ଥିଲେ ଆମେ ଗାଁ ଯେତେବେଳେ ଛାଡି଼କି ଆସିଲୁ ତାପର ଠାରୁ କକା କରୁଛନ୍ତି ଆଉ।
ଆଚ୍ଛା କେମିତି କଣ ହୁଏ?
ଆମର ଠାକୁର ଆମର ସେପଟରେ ଅଛି କୁମାର ସାହି। ସେ ବ-ବହୁତ ଭଲ ଠାକୁର ବନିନ୍ତି। ତାଙ୍କ ପାଖରେ ଆଗରୁ କୁହା ହୁଏ ସେ ଠାକୁର ବନାନ୍ତି। ପୂଜା ପୂର୍ବ ଦିନ ରାତିରୁ ଯାଇକି ଗାଁ ରେ ସବୁ ଯୋଉ ମାନେ ପୂଜାରେ ଅଛନ୍ତି ମାନେ ଲୋକମାନେ ସବୁ ମେମ୍ବର ଅଛ ର ସଦସ୍ୟ ମାନେ ସେମାନେ ଯାଇକି ସେଦିନ ରାତିରେ ଆଣନ୍ତି। ଆଣନ୍ତି ଦିନେ ଦିନେ ଏବେ ଏବେ ଧୀରେ ଧୀରେ ବହୁତ ହଁ ଠାକୁର ରାତିରେ ନେଇକି ଆସନ୍ତି। ଭୋରୁ ଭୋରୁ କଳସ ବୁଡ଼ା ହୁଏ, ପୂଜା ହୁଏ। କଳସ କଳସ ଯାତ୍ରା ହେଇକି ଗାଁର ସବୁ ଛୋଟ ଛୋଟ ପିଲାମାନେ କୀର୍ତ୍ତନ କରିକି ଯାଆନ୍ତି। ଆଉ ପୂଜା ହୁଏ। ହଁ ପାଞ୍ଚ ଦିନ ବହୁତ ଆଡ଼ମ୍ବରରେ ହୁଏ। ଭୋଜି ପାଞ୍ଚ ଦିନ ଇଏ ଯାହାର ମାନସିକ କରିଥାନ୍ତି, ସେ କୁହନ୍ତି ଆମେ ଦବୁ ଭୋଜି। କରିଦେବେ ସେମତି ପାଞ୍ଚ ଦିନ ଦିନ ରାତି ଭୋଜି। ସେଠି ଯେମତିଁ ସିଏ ଭୋଜି ଭୋଜି ଆଉ ଭସାଣି ଭସାଣି ଯାତ୍ରା ବି ବହୁତ ଭଲ ହୁଏ।
ହଁ ହଁ ଆଜିିକାଲି ତ ସେଇଆ ଆଉ ପୂଜା ଯେତିକି ନ ହଉଛି, ଭସାଣି କି ବଡ଼ ଆକାର କରୁଛନ୍ତି।
ଆଗ ଅପେକ୍ଷା ଏବେ ବେଶୀ ଭଲ ହେଲାଣି କିନ୍ତୁ ଆଗରେ ଯେତେ ଲୋ ଲୋକମାନେ ଆସି ମିଶୁଥିଲେ, ଏବେ ଧୀରେ ଧୀରେ ସବୁ ଅଲଗା ହେଇ ଗଲେଣି।
ହଁ ପୁଣି ଯାର ଯାର ପଡୁନ ହୁଁ ଯାର ଯାର ପଡୁନ ଥିବ ଆମେ କାହିଁ ତାଙ୍କ ପୂଜାକୁ ଯିବୁ ଏମିତି କରି ରହି ଯାଉଛନ୍ତି।
ଗାଁରେ ତ ଏବେ ସବୁ ସେଇଆ। ଟିକେ କଣ ହେଲେ ଝଗଡ଼ା ହେଲେ ଆମେ ଯିବୁନୁ। ସିଏ ଆଇଲେ ଆମେ ଯିବୁନି ଇଏଷଆଇଲେ ଆମେ ଯିବୁନୁ ସେମିତି ଛୋଟ ପିଲାଙ୍କୁ ନେଇକି କକା ତାଙ୍କର ଚଲେଇଛନ୍ତି ଆଉ।
ହଁ ଭଲ। ବହୁତ ବହୁତ ବର୍ଷର ବୋଧେ?
ବହୁତ ବର୍ଷ ନା ସେଠି ଯେମିତି ମୋ ମାମୁଁ ଘରେ ସେମିତି ହୁଏ। ମାମୁଁ ଘରେ ଗାଁ ଲୋକ ତାଙ୍କର ସବୁ ମିଶିକି କରନ୍ତି।
ହୁଁ।
ମୋ ମାମୁଁ ଘର ସାଇଡ ରେ ହିଁ ଠାକୁର ହୁଏ। ଆ ତାଙ୍କର ସେଠି କିନ୍ତୁ କାର୍ତ୍ତିକେଶ୍ଵର ପୂଜାରେ କାର୍ତ୍ତିକେଶ୍ଵର ଠାକୁର ହୁଅନ୍ତି ନି। ରାଧାକୃଷ୍ଣ ହୁଅନ୍ତି ରାହାସ ହୁଏ। ଠାକୁରଙ୍କ ରାହାସ ପୂର୍ଣ୍ଣିମା ହଁ ରାହାସ ହୁଏ। ତ ସିଏ ପାଞ୍ଚ ରାତି ପୁରା ତାଙ୍କର ଭଜନ ଭଜନ ହୁଏ। ଆଉ ମାମୁଁ ଘରେ ବି ସେମିତି ପାଳି ଭୋଜି ଦିନ ରାତି ବହୁତ ଭଲ ହୁଏ ମାମୁଁ ଘରେ। ମାମୁଁ ଘରେ ଯେମିତି ଲାଗିବ ବୃନ୍ଦାବନ ପଳେଇ ଯାଇଛୁ।
। ଲୋକମାନେ ମିଶିକି କଲେ ହିଁ ମାନେ ଭଲ ହବ।
ଛୋଟ ଗାଁ
ଛୋଟ ଗାଁ ଭଲ ମିଶିକି କରିବେ କିନ୍ତୁ ଏଇ ଯୋଉ ଝଗଡ଼ା ଝାଟି ମୁଁ କରିବିନି ତୁ କାହିଁ ଆଇଲୁ, ମୁଁ କରିବିନି ଏସବୁ କଣ ଭଲ?
ସେୟା ଆଉ। ଆଗରୁ ଯେତିକି ଲୋକ ମିଶି ମାଶିକି କରୁଥିଲେ ଆଉ କାହିଁ ଅଛନ୍ତି ସବୁ ଅଲଗା ଅଲଗା ହେଲେଣି। କିନ୍ତୁ ଏଇଆ ମାମୁଁ ଘରେ ଯିଏ ଯୋଉଠି ଥାଆନ୍ତୁ ପୂଜାରେ କିନ୍ତୁ ସମସ୍ତେ ଏକାଠି ହେଇ ଯାଆନ୍ତି। ସବୁ ବନ୍ଧୁବାନ୍ଧବ ସବୁ ଏକାଠି।
ସବୁ ଆସିଥିବେ ବି ଏଇ ଥରକ।
ହଁ ଏଇ ଥରକ ସମସ୍ତେ ଆଇଛନ୍ତି ମୁଁ ଯାଇନି ମାମୁଁ ଘର କୁ ଯିବି କାଲି ମାମୁଁ ଘର ପାଳି ଅଛି। ।
ହଁ ହଁ ସିଏ ଫୁଣି କହିବେ ପଳେଇବୁ।
ହୁଁ। ଉଁ ଯିବା ଉଁ ଘରେ ସବୁ ଭଲ ଆଉ ଆଉ କଣ କହିବି ଘର ତ ଘର ଥିଲେ ତ କଳି ଅଛି ଆଉ କଁ କରବୁ।
ହଁ ଯେତେ ଘର ସେତେ କଳି।
ହୁଁ।
ଛି କରୁନୁ ଏବେ କଲେଜରେ ଇଏ ହେଲା ଫୁଣି ରହିବୁ।
ଘରୁକୁ ଗଲେ କଁ ବେଶୀ ଦିନ ରହିହବ ଘରୁକୁ ଗଲେ ଯୋଉ ଝଗଡ଼ା ଫଗଡା ସେଠି ବେଶୀ ଦିନ ରହିହବନି। କା ଘରେ ବି ଝଗଡ଼ା ନାଇଁ।
ଯା କାହା ଘରେ ବି ଝଗଡ଼ା ନାଇଁ କହିଲୁ ସମସ୍ତଙ୍କ ଘରେ ହେତି ପାଇଁ ଘର। ସମସ୍ତଙ୍କ ଘରେ ଝଗଡା। ସେଇଥିପାଇଁ ଲୋକୋମାନୋ ସବୁ ଏ ଆମେ ରହିପାରିବୁନୁ ଏକାଠି ଅଲଗା ହେଇଯାଉଚନ୍ତି।
ସବୁ ତ ସେଇ ଅଲଗା ଆମର ତ ସବୁ ଅଲଗା ହେଇଯାଇଛନ୍ତି ଆଉ କଁ ଆମେ ଘରୁକୁ ଗଲେ ଇଏ ଡ଼ା କିବ ଖାଇବାକୁ ସିଏ ଡାକିବ ଖାଇବାକୁ ନ ଖାଇଲେ ଇଏ ରାଗିବ ତା ପାଖରେ ଖାଇଲେ ସିଏ କହିବ ତା ପାଖେରେ କାଇଁ ଖାଉଚି ଇଏ କହିବ ତା ପାଖେରେ କାଇଁ ଖାଉଚି। ଆଉ ସେଇପାଇଁ ଘରୁକୁ ଯିବାକୁ ଭଲ ଲାଗେନି ପାଇଁ ହଁ ସେଇଥିପାଇଁ ବି ଭାବୁଚି ଏଥର ଘ ରୁକୁ ଗଲେ ନିଜେ ହାଣ୍ଡି କଡେଇ ସବୁ ନେଇକି ଯିବୁ ଆମେ ଯେତିକି ଦିନ ରହିବୁ ନିଜେ କରିକି ଖା ଖାଇବୁ ଆଉ କଁ କାଇଁ ଇଏ କହିବ କାଇଁ ସିଏ କହିବ। ସିଏ କହିବ ତୁ ତତେ ମୁଁ ଡାକିଚି ମାନେ ତୁ ମୋ ପାଖେରେ ଖାଇବୁ। ଆଉ ସିଏ ଆଉ ଜଣେ ଡାକୁଥୁବ ତାକୁ ଆଉ କଁ ମନା କରିବି ନା ତମେ ଡାକିନା ମୁଁ ଯିବିନି ତ କରି ଛୋଟୋ ପିଲା ମୁଁ ତାଙ୍କ ମୁଁହ ସେମିତି କଥାବାର୍ତ୍ତା କରିପାରିବି କି ସେମାନେ ଏତେ ବଡ଼।
ସେୟା ଫୁଣି କହିବେ କି ମୁ ମୁହଁ ହେଇଗଲାଣି ଆମ ପାଖରେ ଛୁଆ ଥିଲା ଆମୁକୁ କୋହୁଚି।
ହଁ ସିଏ କୋହୁଚନ୍ତି ମୁଁ ତୋ ପାଇଁ କରିନି କି କୋହୁଚନ୍ତି ମୁଁ ତୋ ପାଇଁ କରିନିକି ଆମେ ଘର କରିଚୁ ସିଏ
ପୁଣି ପୁଣି କେତେବେଳେ ଘରେ ଫୋନ୍ କରିଥିବେ ମା ବାପାଙ୍କୁ କହିବେ ଏମିତି କହିଲା ସେମିତି କହିଲା ଆମେ ତାକୁ ଡା କି ତୁ ଆଇଲାନି
କଁ କରିହବ ଘରୁକୁ ଗଲେ ସେଇଆ ଘରୁ ସେଇଥିପାଇଁ ଯିବାକୁ ବେଶୀ ଇଚ୍ଛା ହୋଉନି। ଆଇଚି ଆଉ କଁ କରିବି ନ ଆଇଲେ ବି କହିବେ ଆମେ ଡାକିଲୁ ଆଇିଲାନି।
ପରିବାର ଯେହେତୁ ଅଛି ଆଉ ର ଯିବା କଥା ଆଉ।
ହଁ ଏଇଆ ଯାହା ଛୋଟ ମୋଟୋ ହେଲେ ଜଣେ କିନ୍ତୁ ସବୁବୋଳେ ଫୋନ କଲେ ଆଉ ଜଣେ ବିଲକୁଲ ଫୋନ୍ କର ସିଏ କିନ୍ତୁ ଗଲେ କ ଖାଲି ଡାକିବେ ଆଉ ଗଲେ ଡାକିଲେ ମୁଁ ଗଲେ ଆଉ ଯିଏ ଫୋନ କରୁଚି ସିଏ କହିବ ନା ନାଇଁ ମତେ ସବୁଥର ତ ମୁଁ ଫୋନ୍ କରୁଚି ତା ପାଖୁକୁ କାଇଁ ଯାଉଚୁ।
ଆଉ ସେଇୟା ନୁହେଁ କି। ଆଉ ଫୋନ କରିବନି ହବ କେମିତି ଆଉ କଁ ଖାଲି ପାଖୁକୁ ଗଲେ ଡାକିବ ଆସ। ଆଉ ପାଖୁକୁ ଗଲେ ଦେଖିଲେ ଡାକିବ ଆଉ ଫୋନ କରିବନି ଟିକେ।
ବାନ୍ଧିବ ଏମିତି କେମିତି ଏମିତି ହେଲେ କେମିତି ହବ।
ଏମିତି ହେଲେ କେମିତି ହବ ଯେମିତି ଆମୁକୁ ଯିଏ ସବୁବୋଳେ ଇଏ କରୁଚନ୍ତି ଆମେ ତାଙ୍କ ପାଖୁକୁ ଯିବୁ।
ହଁ।
ଆଉ ବି ଗୋଟେ ଅଛି ଭଲ ସ୍ନେହ ଆଦାର ଯୋଉଠି ପାଇବୁ ସ୍ନେହ ଆଦର ସେଠି ଯିବାକୁ ଭଲ ଲାଗିବ।
ହଁ ସିଏ ସେ ସେଇ କଥା ତ ସେମାନେ ମତେ ଡାକୁଚନ୍ତି ସେତିକି ସ୍ନେହ ସେତିକି ଆଦର ଦେଇଚନ୍ତି ସେମିତି ଡାକୁଚନ୍ତି ବୋଲି ମତେ ବି ସିଏ ଡାକିଲେ ଯିବାକୁ ଇଚ୍ଛା ହୋଉଚି। ଆଉ ତମେ କିଛି ମତେ ଦିନେ ପଚାରିବନି ଫୋନ୍ ଖାଲି ଦେଖିଲେ ଆସ ଆସ ଆରେ ସେମିତି ହେଲେ କେମିତିି ଯିବ।
ସେମତି ହେଲେ କେମତି ଯିବ କହିଲ?
ଏଇ ଆଉ ଘରେ ସବୁବେଳେ ଝଗଡା।
କାଳେ ଆଇଛି ତ ଚାଲ ଡାକିଦବା ସେମିତି ମନବୃର୍ତ୍ତି ରହିଲେ କଣ ହବ।
ସେତେବେଳେ ପୁରା ଜବରଦସ୍ତି ଆସ ଆସ ଆସ ଆରେ କେମତି ମୁଁ ଯିବି ମୁଁ ଯାଉଥିବି ସେ କହୁଥିବ ମୁଁ ଡାକିନି ତୁ କାହିଁ ଯାଉଛୁ।
ଏମିତିକା ହବ ଏମିତିକା ହବ ଆଉ। ମୁଁ ଡାକିଛି କାହିଁ ପଳଉଛି ସେତାର କିଛି ଫୋନ କରୁନି ଦିନେ। ଫୋନ୍ ନାଇଁ ଇଏ ନାଇଁ ମୁଁ ମୁଁ ସବୁ କରିବି।
କହିବ ବି ସେଇଟା ସ୍ୱଭାବିକ୍ ଯେହେତୁ ସେ ଫୋନ୍ କରୁଛି।
ହଁ ଯେହେତୁ ଆମେ ନ ଯିବା ଧର ତାଙ୍କ ପାଖକୁ ଗଲେ ସେ କହିବ କହିବ କି ସିଏ କଣ କରୁ କରୁଛି କି ମୁଁ ସବୁ କରିବି କିନ୍ତୁ ମୋ ପାଖକୁ ଆସୁନି।
ସେଥିଲାଗି ଯେତେ କଲେ ବି ସେମାନେ କହୁଚନ୍ତି ନା ଆମ ପାଇଁ କେହି କିଛି କରୁନାହାଁନ୍ତି।
ସେୟା ପା ଆଗେ ନେ ମାନେ ଯେତେ ସ୍ଵାର୍ଥ ମାନେ ସ୍ଵାର୍ଥପର ନିଜ କାମ ସଇଲେ ତୁ କଣ କରୁଚୁ କି ଆମର କଣ କରିଥିଲେ କି?
ଆଉ ଗୋଟେ କଥା ତମର ଯାହା ଦରକାର ଆମକୁ କହିଲେ ତ ଆମେ ଜାଣିବୁ ନା ଆଉ ଯ ନ କହିବ ଚୁପଚାପ୍ ରହିବ ଜଣେ ଜାଣିବ କେମତି? ତାପରେ କହିବ ସବୁ ସିଏ ହଁ ସବୁ ସିଏ କରିଦେଲେ ସବୁ ସିଏ ତାଙ୍କ ତାଙ୍କ ଭିତରେ କଥା ହଉଛନ୍ତି ତମେ ଆମ ଫୋନ୍ କରିବେନି ଆଉ କଣ ବଡ଼ ହେଇକି ଆମ ଘର ଲୋକ ସବୁବେଳେ ତମକୁ ଫୋନ୍ କରୁଥିବେ ତମେ ସାନ ହେଇକି ଦିନେ ଆଉ ଫୋନ୍ କରିବେନି?
ବଡ ହେଇକି ଆମେ କାଇଁ କରିବୁ ହଁ ଆମ କର୍ତ୍ତବ୍ୟ ଆମେ ଥରେ ଦିଥର କଲୁ ତା ବୋଲି ତମେ କରିବନି?
ସେ ବିଲକୁଲ୍ କରିବେନି କହିବେ ସବୁ ସିଏ ଦିଜଣ ମିଶି ଯାଉଛନ୍ତି ମୋତେ ଅଲଗା କରି ଦଉଚନ୍ତି। ଏମତି ଚାଲିଛି ଆଉ ଘର କଥା ଆଉ କଣ କହିବି?
ଘର କଥା କଣ କହିବୁ ଘର ଘର ମାନ କଳି ସେୟା। ସେ ମତେ କାଇଁ କଲାନି ସେ ମତେ କାଇଁ କହିଲାନି?
ଘର ଭାଗ ହେଲା ପରେ ବି ସିଏ ଝଗଡା କିନ୍ତୁ ତାଙ୍କ ଭିତରେ ଚାଲଚି ଏ ଘର ଆମର ସେଏ କହୁଛି ଏଇ ଘରେ ମୋ ରହିବି ଇଏ କହିବେ ଏ ଘରେ ମୁଁ ରହିବି ତୋ ଘରୁକୁ ଭାଙ୍ଗି ଭୁଙ୍ଗି ଅଧା ଭାଙ୍ଗି ପକେଇଲେଣି। ସେ ନିଜ ନିଜ ଘର ତ ଭାଙ୍ଗୁନାହାନ୍ତି ଯୋଉ ରୁମ୍ ଗୁରା ଭାଗ ହେଇଛି ଆମକୁ ସେ ରୁମ୍ ରେ ସେ ସେ ରହୁନାହାନ୍ତି ସେ ଯେତେବେଳେ ଝଗଡା ହେବେ ଆମ ଯୋଉ ଆମର ଯୋଉ ଘରଟା ଅଛି ସେଇ ଘରେ ପଶିକି ତା ମାଡ ବଳ ହେଇକି ତାକୁ ସବୁ ଭାଙ୍ଗି ଭୁଙ୍ଗି ଦଉଛନ୍ତି।
ଇଏ କଣ ଆଉ ଜାଗା ବାଡି ଜାଗା ବାଡି କଣ ସବୁ ହେଲାଣି ଜିନିଷ ସବୁ?
ଜାଗା ଏତିକି ତ ଏଇ ଗୋଟାଏ ଘର ପାଇଁ ମାଡ ଗୋଳ ଯାହା ହଉଛି। ଜାଗା ବାଡି ଥିଲେ ସେ ଆହୁରି କଣ କେତେ ସରନ୍ତାଣି ତାର ଠିକ୍ ନାହିଁ।
ହଁ ସବୁକଥା କହନ୍ତି କି ସବୁ ନେଇଗଲା।
ହଁ ସବୁ ନେଇଗଲା। ସିଏ ଆହୁରି ଝଗଡା ହେଇଯାଆନ୍ତେଣି ଯାହା ଯେମତି ଚଳୁଛନ୍ତି ଏବେ।
କଣ କହିବୁ ମୁଣ୍ଡରେ ବୁଦ୍ଧି ଏତେ ବଡ ବଡ ହେଲେଣି ତାଙ୍କର ଲୋଭ ଏମତି। ନେଇଗଲା ଖାଇଗଲା ଇଏ କଣ? ମିଶଉନାହାନ୍ତି ଆରେ ମିଶଉନାହାନ୍ତି କଣ ତମର କଣ ଭଲ ଥିଲେ ତମେ ମିଶିବନି। ତମେ ଖାଲି ଖାଲି ଇଏ ହ କାମ ଥିଲା ବେଳେ ସମସ୍ତେ ନିଜର।
ହଁ କାମ ସରିଗଲା ଆଉ କଣ। ଯେତେବେଳେ କାମ ଥିବେ ସେତେବେଳେ ଆସିବେ କାମ ସରିଗଲେ ଆଉ ଦିନେ ଫୋନ୍ କରିକି ପଚାରିବେନି।
କାମ ଥିଲେ କହିବେ।
ଏଇଠି ମାଆ ମା ଅଛି ମା କଥା ବି କେହି ଦିନେ ଫୋନ୍ କରି ପଚାରୁନାହାନ୍ତି ଯେ ସେ କେମିତି ଅଛି କଣ ଅଛି।
ହଁ ସେମାନେ ଓଲଟି କେହିବେ ହଁ ସିଏ ତ ସବୁ ଦଉଛି ତାର ତ ପଇସା ପାଉଛି। ସେ କରୁଛି କଣ ହେଲା କି ଆମକୁ ଦିଅନ୍ତା ଆମେ
କଥା ଭାବୁନାହାଁନ୍ତି ଯେ ସେ ପଇସା ପାଉଛି କଣ ତାରି ତାଙ୍କରି ତାଙ୍କରି ମା ପଇସା ତାଙ୍କରି ମା ପଛରେ ନାଗୁଛି ସିଏ କହୁଛନ୍ତି ଯେ ମା ପ ପଇସା ଖାଉଛନ୍ତି ବାପା ପଇସା ଖାଉଛନ୍ତି ସବୁ ପଇସା ଖାଉଛନ୍ତି ଖାଇବୁନୁ ଆମେ ରଖିଚ୍ ଚୁ ଆମେ କରୁଛୁ ଆମେ ଖାଇବୁ।
ହଁ କାହିଁକି କରିବ ଆ ତାଙ୍କର କୋଉ ଇଏ କ ଇଏ ଖର୍ଚ୍ଚ କି ତାଙ୍କର ସେ ପୁଣି ରୋଗିଣା ମଣିଷ ତ ତାଙ୍କ ପାଇଁ ତ ଖ
ହୁଁ ତାର ତ ମାସ ପୁରୁନି ଓଷ୍ ଷଧ ଆଉଛି ତେଲ ଆଉଛି। ସିଏ କଣ ଆଉ ଭଲ ଲୋକ ହେଇକି ଅଛି ଯେ ତାର କିଛି କିଛି ଖର୍ଚ୍ଚ ହବନି ସେମିତି ରହି ଯିବ ଆମେ ଯେମିତି ରହୁଛୁ ସେମିତି ରହିବ ଝିଅ ଘର ମାନଙ୍କୁ ତ ପଚାରିବନି ତାଙ୍କୁବି ସବୁ ଦେଖିବୁ ଆମେ।
ଭଲ ଲୋକ ହେଇଥିଲେ କିଏ କାହିଁ କାହା ପାଖରେ ରହିଥାନ୍ତା କହିଲୁ ସେ ତାଙ୍କର କଣ ନିଜେ ରହିନଥାନ୍ତେ?
ହଁ ହୋଉ। ହଉ ମୁଁ ଯାଉଛି ଖାଇବି ପରେ ଫୋନ କରିବି ଆଉ।
ହଁ ହଁ ତୁ ଗାଁ ବୁଲୁ।